ବତ ହଁ ହଁ ସବୁଛି ବହୁ
ଆଛା ଆମେ ଆଜି ଟିକେ ଜଙ୍ଗଲ ଉପରେ କଥା ହେଇଯିବା?
ହଁ ହଁ କଥା ହେବା କୁହ?
ଭଗବାନଙ୍କ ସୃଷ୍ଟିରେ ଭଗବାନ ଜୀବକୁ ସୃଷ୍ଟି କରିଛନ୍ତି ଜଙ୍ଗଲ କୁ ସୃଷ୍ଟି କରିଛନ୍ତି ସବୁ ସୃଷ୍ଟି କରିଛନ୍ତି କାହିଁକି ନା ସବୁ ଭିତରେ ଯେମତି ଗୋଟେ ସମାନତା ବଜେଇ ରହିବ ବୁଝିପାରୁଛନ୍ତି ନା?
ଆଜ୍ଞ ଆଜ୍ଞା।
ଆଜ୍ଞା ତ ଦେଖନ୍ତୁ ମଣିଷ କିନ୍ତୁ ମଣିଷ ବି ଗୋଟେ ସାମାଜିକ ପ୍ରାଣୀ। ତାର ବୁଦ୍ଧି ବିକାଶ ଥିବା ସତ୍ଵେ ବି ସେ କଣ କରୁଛି? ନା ନିଜ ସ୍ଵାର୍ଥ ଟ ଆଣ୍ଟି ଏତେ ଅନ୍ଧ ହେଇ ପଡିଛି। ଯେ ତାକୁ କାହାର ଦୁଃଖ କଷ୍ଟ କିଛି ଜଣା ପଡୁନି। ବୁଝି ପାରୁୁଛନ୍ତି ନା?
ଆଜ୍ଞା।
ଦେଖନ୍ତୁ ଜଙ୍ଗଲ ଯେ କେବଳ ଗଛ ମାନଙ୍କର ମାନେ କଣ? ଗୋଟେ ସ୍ଥାନ ସେଇଟା ନୁହେଁ। ଜଙ୍ଗଲରେ ଛୋଟ ଗୁଣ୍ଡୁଚି ମୂଷା ଠାରୁ ଆରମ୍ଭ କରି ବିରାଟକାୟ ଅହିରାଜ ସାପ ଠାରୁ ଆରମ୍ଭ କରି ଭାଲୁ ବାଘ ଭଳି ହିଂସ୍ର ଜନ୍ତୁ ମଧ୍ୟ ରହୁଛନ୍ତି ହ ନା ନାଇଁ?
ହଁ। ପ୍ରତେକ ହିଂସ ଜନ୍ତୁ ହିଁ ଜଙ୍ଗଲ ହଉଛି ତାଙ୍କ ମାନଙ୍କର ଆସସ୍ତଳୀ। ହଁ ବାସସ୍ଥଳୀ। ହିଂସ୍ରଜନ୍ତୁ ମାନେ ରହୁଛନ୍ତି ଜଙ୍ଗଲ ଦ୍ଵାରା ରହିବା ଦ୍ଵାରା ଜଙ୍ଗଲ ସୁରକ୍ଷିତ ରହୁଛି ଜଙ୍ଗଲକୁୁ ଲୋ ଲୋକମାନେ ପଶିକି ଯେମିତି ପଦା କରିଦଉଛନ୍ତି ବା ନଷ୍ଟ କରିଦଉଛନ୍ତି ଜଙ୍ଗଲ ନ ଗଛ କାଟିକି ହାଣି ଦଉଛନ୍ତି ବା ପୋଡି ଦଉଛନ୍ତି। ଜଙ୍ଗଲରେ ଏମିତି ବିଭିନ୍ନ ପ୍ରକାର କ୍ଷତିଗ୍ରସ୍ତ ହଉଛି। ଜୀବଜନ୍ତୁ ରହିବା ଦ୍ଵାରା ତାଙ୍କ ମାନଙ୍କର ବି କ୍ଷ କ୍ଷତିଗ୍ରସ୍ତ ହଉଛି ଜଙ୍ଗଲ ଯେତେବେଳେ ପୋଡି ଧଉଛନ୍ତି ଲୋକମାନେ। ଜଙ୍ଗଲରେ ଥିବା ଛୋଟ ଛୋଟ ଜୀବ ମଧ୍ୟ ତା ସହିତ ସେମାନେ ପୋଡିକି ନଷ୍ଟ ହେଇଯାଉଛନ୍ତି ଲୋପ ପାଇଯାଉଛନ୍ତି ନା ସେଥିପାଇଁ ଆମକୁ ଜଙ୍ଗଲର ପ୍ରଥମେ ଦାୟିତଵ ନେବା ଦରକାର କାହାକୁ ଏଇ ମଣିଷ ମାନେ ହିଁ ଜଙ୍ଗଲର ଦାୟିତଵ ନେବେ। ଜଙ୍ଗଲକୁ କେମିତି ସୃଷ୍ଟି କରିବା ତାର ଯତ୍ନ ନବା ତାକୁ ସୁରକ୍ଷିତ ରଖିବା ସେଟା ଆମ ମାନଙ୍କର ହିଁ କର୍ତ୍ତବ୍ୟ। ଅବିକା ଦେଖ ଜଙ୍ଗଲରୁ ହାତୀ ପଳେଇ ଆସୁଚି ରୋ ରାସ୍ତା ଉପରକୁ। ରାଜରାସ୍ତା କୁ କାହିଁକି ଆସୁଚି? ଖାଦ୍ୟ ପାଉନି।
ଆଜ୍ଞା।
ଖାଦ୍ୟ ନ ପାଇାଇବା ଯୋଗୁ ସେ ରାଜରାସ୍ତାକୁ ଆସୁଚି ଭାରି। ଆସିଲା ଫଳରେ ଉ ବିଲ ବାଡି ନଷ୍ଟ କରିଦଉଚି ଘର ଦ୍ୱାର ଭାଙ୍ଗି ଦଉଚି। ଏମିତି ବିଭିନ୍ନ ପ୍ରକାର କ୍ଷତିଗ୍ରସ୍ତ ହଉଚି। କେତେ ଲୋକ ବାକ ବି ମରିଯାଉଚନ୍ତି ତାର ଆକ୍ରମଣ ଦ୍ଵାରା ଲୋକମାନେ ମରିଯାଉଚନ୍ତି କାହିଁକି? ଏଇ ତାଙ୍କ ମାନଙ୍କର ଅସୁବିଧା ହଉଚି ଜଙ୍ଗଲ ପୋଡି ଦଉଚନ୍ତି ଜଙ୍ଗଲରେ ଏ ଖାଦ୍ୟ ନାହିଁ। ଯେହେତୁ ଜଙ୍ଗଲ ନଷ୍ଟ ହବା ଫଳରେ ତା ଖାଦ୍ୟ ନାହିଁ ନା ସେମାନେ ସେଥିପାଇଁ ବାହାରକୁ ରାଜା ରାସ୍ତାକୁ ସେମାନେ ଚାଲି ଆସୁଚନ୍ତି। ରାଜ ରାସ୍ତାକୁ ଚାଲି ଆସିବା ଦ୍ଵାରା ଲୋକ ଲୋକମାନାନଙ୍କର ବି ଏଇ ଅସୁବିଧା ହଉଚି ଧନ ଜୀବନ ସବୁ ନଷ୍ଟ ହେଇଯାଉଚି। ତା ପ୍ରତି ଆମେ ଧ୍ୟାନ ଦବା ନିହାତି ଦରକାର।
ଆଜ୍ଞା ତ ଦେଖନ୍ତୁ ଆଣ୍ଟି ମୁଁ ସେ ଜଙ୍ଗଲ ବିଷୟରେ କହିଲି ଆମର ତ ଏପଟେ ତ ଜଙ୍ଗଲ ନାହିଁ। କିନ୍ତୁ ପାଖାପାଖି ଆମର ଏଇଠି ଗୋଟେ ଚନ୍ଦକା ହାତୀ ଅଭୟାରଣ୍ୟ ଅ ଛି ଠିକ ଅଛି। ମୁଁ ତା ବିଷୟରେ ଆଲୋଚନା କରୁଚି ଦେଖନ୍ତୁ। ଚନ୍ଦ କା ହାତୀ ଅଭୟାରଣ୍ୟ ହଉଛି ଯେହେତୁ ଅଭୟାରଣ୍ୟ ମାନେ କଣ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ଯାହା ଭାରତୀୟ ରାଜ୍ୟ ଓଡିଶାର ରାଜଧାନୀ ଭୁବନେଶ୍ଵରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ। ବୁଝିପାରୁଛନ୍ତି ନା?
ଆଜ୍ଞା ଆଜ୍ଞା।
ଏଣୁ ଏଇଟା ପୂର୍ବଘାଟ ପର୍ବତମାଳା ଖୋର୍ଦ୍ଧା ପାର୍ବତୀ ଅଞ୍ଚଳର କ ଲାଗି ଚନ୍ଦକ ଅଭୟାରଣ ଅଛି। କେତେ ମିଟର ଅଛି ବର୍ଗ କିଲୋମିଟର? ନା ଛଅ ସତଷଠି ପୂର୍ଣ ସତାଅଶୀ ବର୍ଗ ମିଟରରେ ଅଛି ଯାହାକି
ଆଜ୍ଞା।
ଖୋର୍ଦ୍ଧା ଦୁଇଟି ଜିଲ୍ଲା ମଧ୍ୟରେ ଅଛି ଯୋଉଟା କି ଏପଟେ ଖୋର୍ଦ୍ଧା ଆଉ ଏପଟେ କଟକ। ବୁଝିପାରୁଚନ୍ତି ନା ଛୋଟ ବଡ ପାହାଡକୁ ନେଇକି ଅଛି। କିନ୍ତୁ ଆମର ଯୋଉ ଚନ୍ଦକ ହାତୀ ଅଭୟାରଣ୍ୟ ଟା କେବେ ହାତୀ ଅଭୟାରଣ୍ୟ ର ମାନ୍ୟତା ପାଇଥିଲା ମାନେ ଜାଣିଛନ୍ତି ନା? ଉଣେଇଶହ ବୟାଅଶି ମସିହାରେ ଅ ବୟାଶ ମସିହା ଡିସେମ୍ବର ମାସରେ ଅଭୟାରଣ୍ୟର ମାନ୍ୟତା ପାଇଥିଲା। କିନ୍ତୁ ମୁଁ କ ଆଜ୍ଞା ସେ ଜଙ୍ଗଲରେ ପ୍ରାୟତଃ ଏମତି ଦେଖିବେ ଛଅ ପ୍ରକାରର ଉଦ୍ଭିଦ ଦେଖାଯାନ୍ତି ବେଶୀ ବୁଝିପାରୁଚନ୍ତି ନା। ସେ ବୃକ୍ଷ ଯୋଉ ବୃକ୍ଷ ଦେଖାାଯାଆନ୍ତି ସେମାନଙ୍କ ମଧ୍ୟରେ କଚିଲା ଖାଇ କାଳିଚ ବେଲ କାଙ୍ଗଡ଼ା ଗିରଙ୍ଗା ତାଳ କୁମ୍ଭୀ କରଞ୍ଜ ବେତ ଏଇଗୁଡା ସବୁ ଦେଖିବାକୁ ମିଳେ। ପୁରୁ ଷ ବାଉଁଶ ଗଛ ମାନଙ୍କ ବହୁତ ସୀମିତ ସଂସ୍ଥାନ ରହିଚି। ଆଉ ଜଣିଛନ୍ତି ଆମର ବହୁତ କିଛି ଔଷଧୀୟ ଗଛ ମଧ୍ୟ ଯୋଉ କୁହନ୍ତି ନା ଔଷଧୀୟ ଗଛ ପ୍ରାୟତଃ ବଣ ଣ ଜାଗା ମାନଙ୍କରେ ଉଠେ?
ଆଜ୍ଞା।
ଔଷଧୀୟ ଗଛ ବି ସେଠି ଦେଖିବାକୁ ମିଳେ ଦୂରମାରି, ବାଇଡଙ୍କ ଭୂଇି ନିମ୍ବ ସାଲ-ସାଲପରିଣୀ ସତାବରୀ ଭୂଇଁ କଖା ହଁ। ତାପରେ ଅପମା ରଙ୍ଗ ପାତାଳ ଗରୁଡ ଏ ସବୁ ଆମକୁ ଦେଖିବାକୁ ମିଳେ ବୁଝି ପାରୁଛନ୍ତି ନା?
ଆଜ୍ଞା।
ଆଉ ସେ ଅଭୟାରଣ୍ୟ ମଧ୍ୟରେ ଗୋଟେ ଏଣ୍ଡି ଗୋଟେ ବନ୍ଧ ଅଛି ଯୋଉଟା କି ଡେରାସ ଜାଣିଥିବେ ଆପଣ। ତ ସେଠି କଣ ହୁଏ ନା ବର୍ଷା ଦିନେ ସେ ଜ-ଯୋଉ ଜାଗା ତକ ଅତ୍ୟନ୍ତ ମନୋରମ ପାଣିର କୁଳୁ କୁଳୁ ଶବ୍ଦ ଆଉ ଶୀତ ଦିନ ସେଠି ବହୁତ ଲୋକ ଯାଆନ୍ତି। କଣ ନା ଯୋଉ ଆମର ଭୋଜି ଭାତ କରିବା ପାଇଁ ବୁ ଆଜ୍ଞା।
ହଁ
ଡେରସ ରେ ଯୋଉ ପାଣି ସେଠି ବି ମାନେ ଅକାତ କାତ ପାଣି ଆଣ୍ଟି। ସେ ପାଣିରେ କୁମ୍ଭୀର ବି ରହୁଛନ୍ତି ଯାହା ଦ୍ଵାରା କଣ ହଉଛି ନା ଦେଖନ୍ତୁ ଅ ମାନେ ସେଠି ସତର୍କ ଘଣ୍ଟି ବି ଲେଖା ଯାଇଛି। ଯେ ପାଣି ଭିତରକୁ ବିନା ଇଏରେ ପ୍ରବେଶ କରନ୍ତୁ ନାହିଁ। କିନ୍ତୁ କେତେ ଗୋଟେ ଅମାନିଆ ପିଲା ଭୋଜି କରିବାକୁ ଯାଇ ତା ଭିତରେ ପଶିଥିଲେ। ଯାହା ଦ୍ଵାରା ବୁଡିକି ବି ମରିଛନ୍ତି ବୁଝିପାରୁଛନ୍ତି ନା ତ ଯେହେତୁ ସତର୍କ ତର୍କ ଘଣ୍ଟି ଅଛି ଆମର କଣ ସେ ତ ସତର୍କ ଘଣ୍ଟି ଦେଇଛି ଆମେ ତ ଦୂର ଦେଖନ୍ତୁ ଦୂର ପାହାଡ ସୁନ୍ଦର। ପାହାଡ ଟା ଦୂରରୁ ଯେତିକି ସୁନ୍ଦର ଦେଖାଯାଏ ଚଢିଲା ବେଳକୁ ଆଣ୍ଟି କେତେ କଷ୍ଟ କହିଲେ।
ଆଜ୍ଞା ନିଶ୍ଚିନ୍ତ ଦୂର ପାହାଡ ସିନା ସୁନ୍ଦର ଦେଖିବାକୁ ଦୂରରୁ କିନ୍ତୁ ପାଖରେ ସେଠିକି ଗଲେ ବହୁତ କଷ୍ଟ କେତେ ବାଧାାବିଘ୍ନ ଆ ଦେଇକିନା ଖାଲ ଢିପ ଦେଇକି ଉପ ଉପରକୁ ଚଢିବାକୁ ପଡେ ହେଲେ କଣ ହଉଛି ଆମେ ତାକୁ ଜାଣିବା ଦରକାର ଯେ ଦୂର ପାହାଡ ଯେତେ ସୁନ୍ଦର ଦେଖିବା ଦେଖିବା ପାଇଁକି ଦୂରରୁ ତା ନାଁ ଦିଆ ହେଇଛି ଦୂର ପାହାଡ ଭାରି ସୁନ୍ଦର ସେଟା ଦୂରରୁ ଦେଖିବା ପାଇଁ ସୁନ୍ଦର। କିନ୍ତୁ ତା ପାଖକୁ ଗଲେ ତା ପାଖରେ କେତେ ବାଧାବିଘ୍ନ ଅଛି। ଜୀବଜନ୍ତୁ ଅଛନ୍ତି। ଉଁ ଖାଲ ଢିପ ଅଛି ଏସବୁ ଜିନିଷକୁ ଆମକୁ ଡେଇଁଲେ ଯାଇକିନା ଆମେ ଦୂର ପାହାଡ ଉପରେ ପହଞ୍ଚି ପାରିବା।
ଆଜ୍ଞା ତାପରେ ଏବେ ଦେଖୁ ଥିବେ
ହ
ହଁ ଏବେ ଦେଖୁଥିବ ଯେ ଆମ ସରକାର କଣ କରୁଛନ୍ତି ନା ଚନ୍ଦକା ଅଭୟାରଣ୍ୟ ଭିତରେ ଆପଣ ରାତିରେ ଚାହିଁଲେ କଣ କରିବେ ତାଙ୍କର ଗାଡି ଦ୍ଵାରା ବୁଲି ପାରିବେ। ହଁ କାହିଁକି ନା ରାତିରେ ଆମର ଯୋଉ ବନ୍ୟପ୍ରାଣୀ ମାନେ ଚଳ ପ୍ରଚଳ କରନ୍ତି ବୁଝିପାରୁଛନ୍ତି ନା ତ ମୁଁ କହିବା କଥା ବେଳେ ବେଳେ କଣ ହୁଏ ନା ଚନ୍ଦକ ଯୋଉ ହାତୀ ମାନେ ଆମର ଦାରୁଭଙ୍ଗ ପର୍ଯ୍ୟନ୍ତ ବି ଆସି ପ ଆସିଯାଆନ୍ତି ବେଳେ ବେଳେ ଆପଣ ଦାରୁଭଙ୍ଗ ରାସ୍ତାରେ ଯିବା ବେଳେ ସ ତର୍କ ବାଜେ ନାଇଁ ହାତୀ ଚଲାପଥ ହାତୀ ଠିଆ ହେଇଛନ୍ତି ଆପଣ ସେପଟେ ଯାଆନ୍ତୁ ନାହିଁ। ବହୁତ ଥର ହେଇଛି ଆଣ୍ଟି ବହୁତ ତ ମାନେ ଇଏ ହେଇଚି। ତାପରେ କଣ ନାଁ ଚନ୍ଦକା ଯୋଉ ଅଭୟାରଣ୍ୟ ଅଛି ଆପଣ ରାତିରେ ଚାହିଁଲେ ତାର ଭରପୁର ଆନନ୍ଦ ଉଠେଇ ପାରିବେ କାହିଁକି ନା ରାତିରେ ଅ ଯୋଉ ବନ୍ୟଜୀବ ମାନେ କଣ କରନ୍ତି ନା ପାଣି ପିଇବା ଆଶାରେ ବା ଖା ଶିକାର କରିବା ଆଶାରେ ବାହାରୁକୁ ବାହାରନ୍ତି ବୁଝିପାର ଚନ୍ ନାଁ ଆଉ ଦିନରେ ବି ଆପଣ ଯେତ ବେଳେବେଳେ ସେଇ ଜଙ୍ଗଲ ଭିତରେ ଯିବେ ନାଁ ଆ କୁ ପୁରା ଭୟାନକ ଭୟାନକ ପଶୁଙ୍କ ସହିତ ଦେଖାବ ଯେମିତି ସର୍ ସାପ ହେଲା ଅହିରାଜ ଅଜଗର।
ଆଜ୍ଞା‌।
ସାଉଣ୍ଡ୍ ଶୁଭୁଚି ଆପଣ ଟିକେ ସାଇଡ଼୍ ହେବେ କି?
ମା ଏଠି ଏବେ ଯୋଉ ଭାଗବତ ପଢ଼ା ହବ ନାଁ ସେଥିପାଇଁ ସାଉଣ୍ଡ ହଉଚି।
ଆଚ୍ଛା ଆଚ୍ଛା ତ ତାପରେ କଣ ହବ ନାଁ ଦେଖନ୍ତୁ ତାପରେ କିଛି ନଜର ଘଣ୍ଟି ବି ଆମୁକୁ ଦେଖିବାକୁ ପଡ଼େ ପଜ ଯେ କେବଳ ଆମେ ତାଙ୍କୁ ଉପଭୋଗ କରିପାରିବା ଠିକ୍ ଅଛି? ମାନେ ତାଙ୍କ ଯୋଉ ପାଣି ପିଇବା ଦୃଶ୍ ଶ୍ୟ କି ଶିକାର ଦୃଶ୍ୟ ଆମର କୌଣସି ଅଧିକାର ନାହିଁ ତାଙ୍କ ଜୀବ ବା ତାଙ୍କ ଖାଦ୍ୟ କିମ୍ବା ତାଙ୍କ ଜୀବନରେ ହସ୍ତକ୍ଷେପ କରିବା ଆମେ କେବଳ ଆମ ସୁଖ ଉଠେଇ ପାରିବା ତା ବୋଲି ନୁହେଁ ଯେ ତାଙ୍କ ଜୀବନକୁ ବିପଦରେ କିନ୍ତୁ କିଛିଟା ଅ ଅମାନୁଷିକ ଶିକାରୀ ମାନେ କଣ କରୁଛନ୍ତି। ଯେ ହାତୀ ଦାନ୍ତ ପାଇଁ ହାତୀକୁ ମାରିକି ପୋତି ଦୋଉଚନ୍ତି। ବୁଝିପାରୁଛନ୍ତି ନା ବାଘର ନ ବାଘର ନଖ ନିଶ ମାନେ କେବେ ଥିଲା ଯେ ମାନେ ଗୋଟେ ଅନ୍ଧବିଶ୍ଵାସ। ଯେ ବାଘର ନଖ ନିଶ ଶୁଭ କାମରେ ଲାଗେ। ତ ସେଥିପାଇଁ ବାଘର ଛାଲ ପାଇଁ ବି ବାଘକୁ ମାରୁଛନ୍ତି ବୁଝିପାରୁଛଛନ୍ତି। ବାଘ ହୋଉଚି ଆମର ଜାତୀୟ ପ
ସେଇ ପାଇଁକା ନିଜର ସାଉଣ୍ଟ୍। ପାଇଁକା ଘର ସଜେଇବା ପାଇଁକା ବାଘକୁ ମାରି ଦଉଛନ୍ତି ହାତୀ କିି ମଧ୍ୟ ମାରୁଛନ୍ତି। ତାଙ୍କ ମାନଙ୍କର ଚର୍ମ ନେଇକିନା ଘରେ ଟଙ୍ଗଉଛନ୍ତି ତାଙ୍କର ଦାନ୍ତକୁ କଣ କଥାରେ ନାଇଁ କି ହାତୀ ମଲେ ଲକ୍ଷେ ଟଙ୍କା ହାତୀ ଜିଇଁନେ ଲକ୍ଷେ ଟଙ୍କା। ମାନେ କଥାରେ ଅଛି ହାତୀ ମରିଲେ ବି ଲକ୍ଷେ। ଟଙ୍କା ହଉଚି କେମିତି ସେ ତାର ଦାନ୍ତକୁ ନେଇକି ବିକ୍ରି କରିଦଉଚନ୍ତି। ଆଉ। ଏଥିପାଇଁ ବି ସରକାର ଅବିକା ନୂଆ ଯୋଉ ନିୟମ ନିୟମ କରୁଛନ୍ତି ଯଉ। କୌଣସି ଲୋକ ମାନେ ଜୀବଜନ୍ତୁ ମାନଙ୍କୁ ମାରିବ ବା ତାଙ୍କ ମାନଙ୍କୁ କଷ୍ଟ ଦବ ସେଥିପାଇଁ ତାକୁ ଜୋରିମନା ସହିତ ଜେଲ ବି ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ୁଚି। ହେଲେ ଲୋକମାନେ ଜାଣୁନାହାନ୍ତି ଯେ ଆମ ଜୀବଜନ୍ତୁ ଦ୍ଵାରା ମାରିବା ଦ୍ଵାରା ଆମର କି କ୍ଷତି ହଉଚି। ଯାହାଫଳରେ କି ଆମର ଅଉ ଆମର କେତେ ମାନେ ଆଜି ଗୋଟେ ଜିନିଷ ହିଂସ୍ରଜ ଥିଲା ଗୋଟେ ବାଘ ବାଘର ଖାଦ୍ୟ କଣ ହରିଣ ହରିଣ ହରିଣ ତା ଯଦି ଆମେ ହରିଣ ଟାକୁ ଯଦି ଆମେ ମାରିକି ଖାଇଦବା ବାଘର ବାଘର ବଂଶବୃଦ୍ଧି ଅଧିକା ହବ କି ନାଇଁ? ତିଆ ସେଥିପାଇଁକା ଆମୁକୁ ସମସ୍ତଙ୍କୁ ସମାନ ଭାବରେ ରଖେଇବ ଯାହାର ଯେତିକି ଦର୍ ଟାରେ ଯେତିକି ଆମ ପରିବେଶର ଯେତିକି ଯାହାର ଦରକାରେ ଆମେ ସେତିକି ସମସ୍ତେ ରହିବାଟା ନିହାତି ଆବଶ୍ୟକ।
ଆଜ୍ଞା। ତ ଦେଖନ୍ତୁ ମୋ କହିବା କଥା ଆଣ୍ଟି ସେ ଯୋଉ ଚନ୍ଦକା ଯଦି ଅ ବଣ ପଶୁପକ୍ଷୀଙ୍କୁ ଦେଖିବାକୁ ଯିବେ ତ କିଛିଟା ଜାଗା ଅଛି ଯୋଉଠି ଆପଣ ଦେଖିପାରିବେ। ଯେମତି ହେଲା କୋଚିଲା ବେରଣ ପିତା ଗାଡ଼ିଆ। ଚାରି ଛକ ଏଗୁରାକ ଠାରେ ଆପଣ ସେଠି ଅଛି ଘର ବି ରାତିରେ ରହିବା ପାଇଁ ଆପଣ ସେଠି ରହିକି ଦେଖିପାରିବେ। ତାପରେ ସେଠି ଦିଟା ଜଳଭଣ୍ଡାର ବି ଅଛି ଯୋଉଟା କୋହୁଥିଲି ଡେରାସ୍ ଆଉ ଗୋଟେ ହଉଚି ଝୁମୁକା। ବୁଝିପାରୁଛନ୍ତି ନେଇଁ ନାଁ?
ଆଜ୍ଞା ଆଜ୍ଞା।
ଦିଟା ଆକ କଣ ହୁଏ ନାଁ ବର୍ଷା ଦିନେ ଯୋଉ ବର୍ଷା ଜଳ ସଂରକ୍ଷିତ ହୁଏ ତାର ଗୋଟେ ଉ ଜ୍ୱଳନ୍ତ ଉଦାହରଣ ଆପଣ ସେଠାକୁ ଗଲେ ଦେଖିବେ ଯେ ପାଣିରୁ ପାଣିିକି କେମିତି ସଂରକ୍ଷିତ କରାଯାଇ କେତେ ସୁନ୍ଦର ଭାବରେ ତାକୁ ରଖାଯାଇଚି। ଠିକ୍ ଅଛି ତାପରେ ଡେରାସ୍ ଯଦି ଯିବେ ସେଠି ଆଜ୍ଞା ସେଠି ଯୋଉ ବାଉଁ ଘର ଗୁରାକ ଅଛି ତାହା ତ ଦେଖିଆକୁ ବୋହୁ ସୁନ୍ଦର କେବେ ଯାଆନ୍ତୁ ଆପଣ ଦେଖିବେ ତାପରେ ମତେ କହିବେ। ଯଦି ଆପଣଙ୍କର ମାନେ ମନ ଯୋଉ କୁହନ୍ତି ନାଁ ମନ ଖୁସି ନହବ ତାହଲେ ଆପଣ ମତେ କହିବେ ଏସ ବିଷୟରେ।
ହଉ ଦିନେ ଯିବା ତମେ ତମେ ମୁଁ ମିଶିକି ଦିନେ ଯିବା ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି। ହେଉ ଆଣ୍ଟି ଆପଣଙ୍କ ସହିତ କଥା ହେଇକି ମତେ ଭଲ ଲାଗିଲା ମୁଁ ରଖୁଚି ଏବେ।
ଆଜ୍ଞା।